କଣ କରୁଥିଲୁ କିରେ?
ହଁ ଏଇ ଖାଉଥିଲି ଟିକେ ଜଳଖିଆ ଖାଉଥିଲି ଆଉ।
ଓହୋ କଣ ଏଇ ମାନେ ଏଇ ଖରା ଦିନ ଦିପହରେ ତୁ ଜଳିଖିଆ ଖାଉଛୁ।
ଏଇ ଟିକେ ସକାଳୁ ଚା ପିଇ ଦେଇଥିଲି। ସକାଳୁ ଚା ପିଇ ଦେଇଥିଲି ତାପରେ ଟିକେ ଖାଇ ଦେଇଥିଲି ପୁଣି ଆଉ ଟିକେ ଖାଇଦେଲି ଏମିତି ଟିକେ ଟିକେ ଖାଇଦେଲି ଦି ଥର ଖାଇଦେଲି।
ନାଇଁ ନାଇଁ ସେ ଯୋଉ ଚାହା ପିଉଛୁ ସେଟା ସମ୍ପୂର୍ଣ୍ଣ ବନ୍ଦ କର ବୁଝିଲୁ କି। କାରଣ ତୁ ଜାଣିଛୁ ଆଜିକାଲି ଯୋଉ ଗ୍ୟାସ ସମଶ୍ୟା ବାହାରିଲାଣି ପେଟର ହେଲା କି। କାରଣ ପ୍ରାୟ ଲୋକ ଦେଖିବୁ ମାନେ ଶହେରୁ ଲ ନବେ ଭାଗ ଲୋକମାନେ ଗ୍ୟାସ ସମସ୍ୟାରେ ପୀଡିତ ଅଛନ୍ତି ହେଲା କି। ତେଣୁକରି ସେ ଖାଦ୍ୟ ଯୋଉ ଚାହା ଟାକୁ ଖାଇବା ବନ୍ଦ କର ପିଇବା ବନ୍ଦ କର ସେ ଯୋଉ ମାଣ୍ଡିଆ ଜାଣିଛୁ ନା ଏନେ ଏଇ ଯୋଉ ଧାନ ଚାଷ ପରେ ପରେ ମାଣ୍ଡିଆ ଚାଷ ହୁଏ? ସେଇ ମାଣ୍ଡିଆ ରୁ ପଛ କିଣିକି ଆଣେ ନହେଲେ ନାଇଁ ଯୋଉଠି ଦେଖି ଖିବୁ ଦେଶୀ ମାନଙ୍କରେ ଲଗଉଛନ୍ତି ବାରି ମାନଙ୍କେ ସେଇଠୁ ଆଣିକି ବିଲ ମାନଙ୍କର ସେମାନେ ଅମଳକରିକି ରଖିଥିବେ ସେମାନକୁ ଯାଇକି ଅଧିକ ପଇସା ହଉପଛେ କିଣିକି ଆଣେ ଆଉ ସେଇ ଖାଦ୍ୟ ଟା ଆଣିକି ଘରେ କରିକି ଖା ସଖାଳୁ ହେଲା କି। ବେଶୀ ନ ଖା ପଛକେ ଚାମଚ ହଉ ଦି ଚାମଚ ହଉ। ଏତିକି ଏତିକି ଖା କିନ୍ତୁ ସେଇଟା ଖା କାର ସେଇଟା ଖାଇଲେ ପେଟ ପୁରା ଥଣ୍ଡା ହୁଏ ହେଲାକି। ଆଉ ଚାହା ଟା ଖାଇଲେ ଜାଣିଛୁ ତ ଗ୍ୟାସ ହବ ତେଣୁକରି ସେ ମାଣ୍ଟିଆ ଯାଉଟା ଖା ଲାଗି ନିଜେ ଖା ଆଉ ଘରର ସମସ୍ତଙ୍କୁ କହ ସେଇ ଯୋଉ ଚାହା ଟା ଛାଡି ଦେଇକି ଏଇ ମାଣ୍ଡିଆ ଯାଉ କୁ ହିଁ ଖାଇବେ। ବୁଝିଲୁ କି?
ହୁଁ ଆମର ହଁ କଣ କି ମୋର ବା ଚା ଟା ନିହାତି ଦରକାର କାହିଁକି ନା ମୋର ବା ଶ୍ୱାସ ଅଛି ଆ ମାଣ୍ଡିଆ ମୁଁ ଖାଇପାରିବିନି ଥଣ୍ଡା ମତେ ଧରି ପକେଇବ ଏକ୍ସସେସ୍। ଥଣ୍ଡା ଜୋର ରେ ଧରି ପକେଇବ ଜୋରରେ ଯେତେବେଳେ ଧରି ପକେଇବ ଶ୍ୱାସ ଟା ବାହାରିବ ଖାଲି ପେଲି ହେବି ସେଇ ଯୋଗୁ ମୁଁ ଟିକେ ଗରମ ଜିନିଷ ଖାଉଛି ଚା ପିଉଛି ଆଉ।
ହଁ ଖା କିନ୍ତୁ ଥରେ ଥରେ କାଇବୁ କିନ୍ତୁ ମାନେ ଥର ଥର ହଉ ପୁଛିିକ ସେ ମାଣ୍ଡିଆ ଟିକେ ଖାଇବୁ ହେଲା? ଯଦି ତୁ ନ ଖାଉଛୁ ଘରର ଯଦି ଅନ୍ୟ କୌଣସି ଲୋକ କଅଛନ୍ତି ସେମାନଙ୍କୁ ଟିକେ ଦେ ହେଲା କି।
ହଁ ନାଇଁ ଘରେ ସମସ୍ତେ ଠିକ ଅଛନ୍ତି ସେମାନେ ଖାଇପାରିବେ କିନ୍ତୁ ମୁଁ ଥ ସେଇଟା ବହୁତ ଥଣ୍ଡା ଜିନିଷ ଟା ନା ମାଣ୍ଡିଆଟା ଆ ମୋର ଶ୍ଵାସ ଅଛି ଥଣ୍ଡ ରୁ ସେଇଟା ଖାଇଲେ ମୋର ଶ୍ୱାସ ଟା ବାହାରିବ ସେଇ ଯୋଗୁ ମୁଁ ଟିକେ ଗରମ ଜିନିଷ ତ ରହୁଛି ଗରମ ତ ଚିକିଛାରେ ଚା ଟିକେ ପିଉଛି ଆଉ ସବୁ ସବୁ ଗରମ ଚିକିସ୍ଚା ରେ ରହୁଛି ଆଉ ଡାକ୍ତର ଯାହା ସବୁ ମନା କରିଛି ଖାଇବା ପାଇଁ ସେଇଟା ଖାଉନି ଆଉ। ଆଉ ଟିକେ ସେଇ ଶ୍ଵାସ ପାଇଁ ଟିକେ ଡରୁଛି ଆଉ।
ଆଚ୍ଛା! ଆଉ ତୁ ଏବେ କଣ କରୁଥିଲୁ କହିଲୁ ଟିକେ?
ହ ମୁଁ ଏଇ ଜଳଖିଆ ଟିକେ ଖାଉଥିଲି ଖାଇଥିଲି ଟିକେ ଏଇନା ଖାଉଥିଲି ଆଉ ଭାତ ବସେଇଲେ ଭାତ ହେଇଗଲା ଡାଲି ହେଇଗଲା ଆଉ ତରକାରୀ କରିବି ଆଉ ତରକାରୀ କରିବାକୁ ଯାଉଥିଲି ଆଉ।
ଆଉ ମୁଁ କଣ କରୁଛି କହନିଲୋ କହନିଲୋ। ଆଲେ ମୁଁ ତ ଯାହା ସକାଳୁ ପହରୁ ଉଠିକି ସେଇ ସଫା ସୁତୁରରେ ଲାଗିଛି ଲାଗିଛି ତ ଲାଗିଛି। ଏଯାଙ୍କେ ବି ମାନେ ଯାହା ଟିକେ ସେଇ ସକାଳେ ମାଣ୍ଡିଆ ଯାଉ ଟିକେ ଖାଇଥିଲି ପେଟ ଥଣ୍ଡା ହବ ବୋଲି। ନହେଲେ ଆଉ କିଛି ଖାଇନିଲୋ ଆଉ ଏବେ ରୋଷେଇ ଶଇଲା ଟିକେ ଝଡା ଝଡି କରୁଥିଲି ଯେ ସେ ଯୋଉ ଆମ ଘରଟା ଆଜି ଭାରି ପୁରା ଅଳିଆ ହେଇଥିଲା ଅସନା ହେଇଥିଲା ହେ ସଖାଳ ପଅରୁ ଲାଗିଛି ଲାଗିଛି ତ ଏ ଯାଙ୍ଗେ ସରିଲା ଯାଇ ହଉ ଆଉ ଘର ଟା ଟିକେ ଭଲ ଭଲ କି ଟିକେ ପରିଷ୍କାର କରିଦେଲି। ଆଉ ଭଲ କି ଟିକେ ମାନେ ରୋଷେଇ ଘରଠୁ ଆରମ୍ଭ କରି ଠାକୁର ଘର ପର୍ଯ୍ୟନ୍ତ ମୋ ଶୋଇବା ଘର ସବୁ ଘର ଟା ପରିଷ୍କାର କରିଦେଲି ଅଣଦୁ ଅଣଦୁ ସବୁ ଝାଡି ଦେଇକି ପୁରା ସଫାସତୁରା ଦେଖାଗଲା ସବୁ ପୋଛି ଦେଲି ତାକୁ ନିଶୁଣି ପ କି ହି ଜାଣିଛ ନା ନିଶୁଣି ଜାଣିଛ ନା?
ନିଶୁଣି ଜାଣିଛି।
ଆମର ତ ଯିବ ଆଉ ଅଲଗା ଜାଗା ମାନରେ କଣ ସିଡ଼ି ଅଛି କି? ଆମେ ସେଇ ମାନେ କେରେ ନିଶୁଣି ପକେଇ ଦେଇକି ସେ ସବୁ ଚାଦା ପାଦା ସବୁ ଯାହା ଥିଲା ତାକୁ ସବୁ ବଢ଼ିଆ ସେ ସଫା କରିଦେଇଛି ଆଉ ବିଶ୍ୱାସ କରଲୋ ଘର ଟା ଭାରି ଭଲ ଦେଖା ଯାଉଛି ହେଲା କିି। ଆଉ ଶୁଣୁ ସେଇ ଯୋଉ ସବୁ ସଫାସଫା କରିସାରିଲା ପରେ ଆଉ ଯେତେ ଘର ସଫା କରିବା। ଆଉ ବା ନିଜ ଆଖପାଖରେ ଯୋଉ ଚଳୁଥିବା ଜାଗାରା ହେରା ସଫା କରିବାନି କି?
ହଁ।
ସେଇରା ସେଇଟା ସବୁ ଭାବି ଚି ମାନେ ତୋ ସାଙ୍ଗେ ଟିକେ କଥା ହେଇସାରିଲା ପରେ ସେଇ ସବୁ ଯାଇକି ସବୁ ସଫା କରିଦେବି। ଆଉ କରିଛି କାଲି ଟିକେ ଅଧା କରିଥିଲି। ଆଉ ଟିକେ ଅଛି ଯେ ହେଲେ ଦିନ ଟାଙ୍କ ଆଜି ଏତେ କରି କରି ମତେ ଭାରି କାଟିଲାଣି। ସେଥିଲାଗି ଭାବିଲି ତୋ ସାଙ୍ଗେ ଟିକେ କଥା ହେଇଯିବି ତାପରେ ସେ ସ ସବୁକୁ ଯାଇକି ସଫାସୁତର କରିବି। ଆଉ ଶୁଣୁନୁ ମୁଁ କଣ କରିବି କହିଲୁ? ଯେହେତୁ ଏଟା ବର୍ଷା ଦିନ ହେଲାଣି ମାନେ ବର୍ଷାର ଆରମ୍ଭ ହେଲାଣି ହେଲା। ଏବେ ଯଦି ଆମେ ସଫାଶୁତର ନ କରିବା ତୁ ତ ଜାଣିଛୁ ଏ ବର୍ଷା ଦିନେ କେତେ ପୋକୋ ଜୋ କୋ ସାପ ବେଙ୍ଗ ମାନେ ବେଙ୍ଗ ମାନେ ଯଦି ସାପ ଗାତରେ ତ ପାଣି ପଶିଯାଏ ଜାଣିଚୁ। ଆଉ ବେଙ୍ଗ ମାନେ ଯେହେତୁ ସେଠି ରହିପାରନ୍ତିନି ଆଉ ଯଦି କାଳେ ପାଣି ଫାଣି ପଶିଗଲେ ବେଙ୍ଗ ପଛେ ପଛେ ବେଙ୍ଗ ଆସିିକି ଘରେ ପଶିଯାଆନ୍ତି। ସାପ ତା ପଛେ ପଛେ ଆସିକି ପଶିଯାଆନ୍ତି। ଆଉ ସେଥିଲାଗି ଆମେ ଯଦି ଆମ ବାରିଘର ନିକେଇ ଦେଇଥିବା ନା ହେଠି ବେଙ୍ଗ ରହିବେ ନା ହେଠି ସାପ ରହିବେ। ଆଉ ସେଥିଲାଗି ବର୍ଷା ଦିନ ଆରମ୍ଭ ହଉଣୁ ମୁଁ ଭାବିଛି ସବୁ ଘର ଦ୍ଵାରା ଯେମିତି ପରିଷ୍କାର କରିଦେଲି ଏଇ ବାରିଘର ଯେତେକ ଅଛି ସବୁ ସେମିତି ପରିଷ୍କାର କରିଦେବି କାରଣ ଜାଣିଛୁ ନା ବର୍ଷା ଦେଖୁନୁ ହୋଉ ହୋଉ ଘାସଟା କୋଉଠି କେମିତି ଥିବ ସବୁ ଉଠିଯିବ। ଆଉ ନ ସଫା ନ କଲେ ସବୁ ପୁଣିି ବାରିପଟେ କାଁ ଘାସ ହେଇଯିବ।
ହଁ-ହଁ ବର୍ଷାଦିନ ପା ସେଇଆ।
ହଁ ବା ଆଉ କଣ କରିବା ଆମେ ସିନା ପରିଷ୍କାର ପରିଚ୍ଛନ୍ନତା ରହିଲେ ଆମେ ଟିକେ ଆମ ପରିବେଶକୁୁ ସୁସ୍ଥ କଲେ ସିନା ଆମେ ସୁସ୍ଥ ରହିବା ନହେଲେ ଆମେ କେମିତି ରହିବା କହିଲୁ? ଆଉ ସେଥିଲାଗି ମୁଁ ଏସବୁ ସ ସଫାସୁତୁରା କରୁଥିଲି ଆଉ କଣ କରିବି ଆଉ ଜାଣିଛୁ ନା ଶୁଣୁ ବର୍ଷାଦିନେ ବେଶୀ କରି ରୋଷେଇ ଘରକୁ ଯାହାବି ଖାଦ୍ୟ କରୁଚୁ ଟିକେ ଭଲସେ ଟିକେ ତାକୁ ପରିଷ୍କାର ପରିଚ୍ଛନ୍ନତା କରିବୁ। କାରଣ ଦେଖେ ଆମେ ଯଦି କିଛି ବି ଖାଇବା ଜିନିଷ କଲେ ତାକୁ ନ ଘୋଡ଼େଇବା ଏଇ ଯୋଉ ବର୍ଷାଦିନେ ନା ସେ ଯୋଉ ମାଛି ହେରିକା ମାଛି ହେଲା କି ସେ ଅନ୍ୟ କିଛି ହେଲା ମଶା ମା ଛି ଏଇରା ସବୁ ବାହାର ସବୁ ଯୋଉ ଅ ଆ ମାନେ ଆବର୍ଜନୀୟ ଜିନିଷରା ସବୁ ସେଠି ବସିକି ଆସିକି ଆମ ଖାଦ୍ୟରେ ପଶିଯାଆନ୍ତି। ତେଣୁକରି ଆମେ ସବୁବେଳେ ଯେତେବେଳେ ବି ରୋଷେଇ ଫୋଷେଇ କରିବା ଆଗ ଘୋଡ଼େଇଦବା। ଘୋଡ଼େଇ ଦେଇକି ତାପରେ ଆମେ ଯାହା କାମ କରୁଛୁ କର କାରଣ କିଛି-କିଛି ଲୋକ ଅଛନ୍ତି ମାନେ ଏପଟେ ଖାଇବାଟାକୁ ମେଲା କରିଦେଇକି ସେପଟେ ଯାଇକି କଥା ହଉଥିବେ ସେପଟେ ଯାଇକି ଆଉ କିଛି ରୋଷେଇ କରୁଥିବେ। କିରେ ଏଇଟା ସିନା ବନ୍ଦ କଲେ ତମେ ସିନା ହାଡ଼େ ଯିବ ଆଉ ଯୋଉ ରୋ ଧର ସେଇ ଖାଦ୍ୟରେ ସେମାନେ ମାଛି ହେରିକା ବସିଲେ, ତ ଆମ ଦେହ ଖରାପ ହବ ନା ନାଇଁ?
ହଁ, ହଁ।
ଆ ଶୁଣୁ ତୁ ବି ମନେ ରଖିଥା ଆଉ ତୋ ଆଖପାଖ ଯେତେକ ପଡୋଶୀ ଥିବେ, ସେମାନଙ୍କୁ ବି ଟିକେ କହିଦବୁ। ଏଇ ବର୍ଷାଦିନ ଖାଦ୍ୟରା ଟିକେ ଘୋଡେଇକି ରଖିବେ, ହେଲାକି। ଆଉ ତାଙ୍କ ରୋଷେଇ ଘରଟା ପରିଷ୍କାର କରିବେ, ତାଙ୍କ ଆଖପାଖ ସବୁ ପରିଷ୍କାର କରିବେ। ଯେମିତିକି ବର୍ଷାଦିନେ କିଛି ବି, ମାନେ ପୋକଜୋକଠୁ ଆରମ୍ଭ କରିକି ଯେମିତି କିଛି ଘରେ ନ ପଶିବେ। କାରଣ ଏ ମେଘ ଦିନ ବା ଜାଣନୁ, ସବୁ ପୋକ ଯୋକ ବା ଟିକେ ସୁରକ୍ଷା ପାଇବା ପାଇଁ ଘର ମାନଙ୍କରେ ପସିଯାନ୍ତି ପା। ଆମର ବା ଏବେ ଜାଣିଚୁ କିଲୋ ଆଉ ଗୋଟେ ବେଙ୍ଗ ପଛେ-ପଛେ ଗୋଟେ ସାପ ସାପଟେ ଆସି ଗୋଟେ ବୁଢ଼ା ମଉସାକୁ କାମୁଡି ଦେଲା। ସିଏ ଭାବିଲା ବୋଧେ ବେଙ୍ଗଟା, ତା ଗୋଡ ଟା ତାକୁ ବେଙ୍ଗ ନାଖେ ଦେଖାଗଲା, ସିଏ ତାକୁ କାମୁଡି ଦେଲା ଆଉ। ତା ଦେହଟା ଭାରି ଖରାପ ହେଇଗଲା, ଜାଣିଚୁ। ଏଇ ପାଖରେ ଆମର ଗୋଟେ ପାର୍କ, ହଁ ଆଉ କଣ କରିବ ସା ସାଙ୍ଗେ-ସାଙ୍ଗେ ତାଙ୍କ ଦେହ କଣ ହେଇଗଲାଠୁ, ସେଠି ତା ଜଣେ ସମ୍ପର୍କୀୟ ଥିଲେ ସେ ସାଙ୍ଗେ-ସାଙ୍ଗେ ତାକୁ ଦେଖିଦେଲେ, ଆମେ ଟିକେ ପାଖରେ ସେଇ ପାଖ ପାଞ୍ଚ କିଲୋମିଟର, ଦଶ କିଲୋମିଟର ଗୋଟେ ଡାକ୍ତରଖାନା ଥିଲା, ଆମେ ସେଇଠିକି ତାକୁ ଟିକେ ନେଇକି, ତାକୁ ଟିକେ ଯାଇକି ଆମେ ତାକୁ ସାଙ୍ଗେ ସାଙ୍ଗେ ଟିକେ ଭଲ କରିଦେଲୁ। ଆଉ କଣ ପାଇଁ ଏମିତି ହେଲା କହିଲୁ? ସିଏ ସିନା ପରିଷ୍କାର କରିନଥିଲେ ବୋଲି, ଏସବୁ ହେଲା। ଆଉ ସେଥିପାଇଁ, ଆମେ ବର୍ଷାଦିନ ଆରମ୍ଭ ନ ହଉଣୁ ଆମେ ସବୁ ପରିଷ୍କାର କରିଦବା। ଆମ ଘାସ ଫାସ ରୁ ଆରମ୍ଭ କରି, ସବୁକିଛି ପରିଷ୍କାର କରିବା, ବୁଝିଲୁ କି। ଆମେ ଏଇଥିରୁ ଗୋଟେ ଶିକ୍ଷା ପାଇଲେ, ଆଉ ପରିଷ୍କାର କଲେ ହିଁ, ଆମେ ସୁସ୍ଥରେ ଜୀବନ ଯାପନ କରିପାରିବୁ। ତୁ ଏଇଥିରୁ କଣ ଶିକ୍ଷା ପାଇଲୁ ମତେ ଟିକେ କହିଲୁ?
ଆମେ ପରିବେଶକୁ ଯେତେ ସ୍ଵଚ୍ଛ ନିର୍ମଳ ଆଉ ପରିଷ୍କାର କରିବା ସେଥେ ଆମେ ସୁସ୍ଥ, ନିରୋଗ, ନିରାମୟ ହବା। ଆମ ଖାଦ୍ୟପେୟଠୁ ଆରମ୍ଭ କରି ଆମର ପରିବେଶ, ଆମ ଘର ଦ୍ୱାର, କପଡା ଠୁ ଆରମ୍ଭ କରି ଜୋ ତା ଛତା ସବୁ ଯେ କୌଣସି ଜିନିଷ ସବୁ, ଯଥା ଜାଗାରେ ରଖିବା, ପରିଷ୍କାର କରିବା। ଖାଦ୍ୟ ଜିନିଷ ଘୋଡେଇବା, ଘର ଚାରିପଟ ପରିବେଶ ସଫା କରିବା, ଯେମିତି ଘରକୁ କୌଣସି ପୋକ ଜୋକ ବର୍ଷା ଦିନ ଆସିଲାଣି, ସାପ ବେଙ୍ଗ ଆସି ପାରିବେନି। ସଫା କରିବା, ହେଲେ ଆମେ ସୁସ୍ଥ ନିରୋଗ ସୁରକ୍ଷିତ ବି ରହିପାରିବା।
ଆଉ ତୁ ଶୁଣ, ତୁ ଖାଲି କହିଲେ ହବନି, ତୁ ଆଜିଠୁ ହିଁ କାମର ଆରମ୍ଭ କରିଦେ, ହେଲା କି? ଆଉ ବର୍ଷା ହେଲାଣି, ଆମେ ହେଳା କଲେ ହିଁ ସେ ହେଳାରେ ରହିଯିବ। ତେଣୁ କରି ତୁ ଏବେଠୁ ହିଁ କାମ ଆରମ୍ଭ କରିଦେ, ମୁଁ ବି ମୋର କରିସାଇଲିଣି ତୁ କରିଦେ, ବର୍ଷା ଦିନ ଆରମ୍ଭ ନ ହଉଣୁ, ଆମେ ଆରମ୍ଭ କରିଦବାଟା ଭଲ। ବର୍ଷା ହେଲେ, ଆଉ କଣ ଇଛା ହବ କି? ଦେଖୁନୁ କେତେ ଜୋର ବର୍ଷା ହଉଚି, ନା ବାହାରକୁ ବାହାରେ ହଉଚି, ନା ସଫାସୁତୁରା କେତେବେଳେ କରିବା? ଏବେ ଟିକେ ଶୁଖିଲା ପାଗ ଦେଇଚି, ଆମେ ଟିକେ ଘାସ ଫାସ ଉପାଡିଦେଲେ ଟିକେ ଭଲ ଲାଗିବ, ଆମ ପରିବେଶ ଟିକେ ପରିଷ୍କାର ରହିବ, ଆମ ମନ ବି ଟିକେ ଭଲ ରହିବ, ହେଲାକି?
ହଁ, ହଁ, ଠିକ୍ ଠିକ୍।
ଆଉ କଣ ତାହେଲେ କହିଲୁ ଆଉ-ଆଉ ମୁଁ ତ ଏବେ ରୋଷେଇ କରିଛି ସେଇ ଡାଲମା ଭା ତ ଆଉ ଖଟା। ଆମର ଏଠି କଣ କହିଲୁ ଟମାଟୋ ଖଟାଟ ଟା ଟିକେ ବେଶୀ ଭଲ ପାଆନ୍ତି ବୁଝିଲୁ।
ହଁ।
ଆଁ ମୁଁ ତ ଟମାଟୋ ଆମର ବେସର ଦେଇକି କରେ ଆ ତୁ କେମିତି ଟମାଟୋ ଖଟାଟା କରୁଛୁ ମତେ ଟିକେ କହିଲୁ?
ମୁଁ ଟମାଟ ଖଟା ଟା ମୁଁ ବେସର ଦିଏନି ଟମାଟ ଖଟା ଟା ସେ ଟିକେ ଅଦା ଆମ୍ବ କଷି ଅଦା ଜିରା ଶୁଖା ଲଙ୍କା କଞ୍ଚା ଲଙ୍କା ଆ ଭୂସମ୍ ପତ୍ର ପକେଇକି ଟମାଟୋ ପକେଇକି ଆଗେ ଭାଜି ଦିଏ ଟିକେ କଷିଦିଏ ବସି ଦେଇେଇକି ଟିକେ ଲୁଣ ହଳଦୀ ଟିକେ ଯୋଉ ସମ୍ବର ମସଲା ଆମର ଅଛି ସେଥିରୁ ଟିକେ ପକେଇଦିଏ। ପକେଇଦେଇ ତାକୁ କଷିଦିଏ ସେ କଷିଲାରୁ ଟିକେ ପାଣି ଦେଇଦିଏ ତାପରେ ଟିକେ ଗୁଡ ଦେଇଦିଏ ଲୁଣ ପକି ଲୁଣ ହଳଦୀରେ ପଡ଼ିଥାଏ। ଟିକେ ଗୁଡ ଦେଇଦିଏ ଗୁଡ ଦେଇକି କଷେଇଦିଏ ଖଜୁରୀ ଦି ଚାରିଟା ପକେଇଦିଏ ଦି ଚାରିଟା ଅଙ୍ଗୁରୁ ପକେଇ ଦିଏ ଅଙ୍ଗୁରୁ ପକେଇ ପକେଇ ଦେଇକି ସେ ପୁରା ଫୁଟିକି କଷି ହେ ଗଲା ପରେ ପୁରା ସେ ହୁଁ ଆଉ ଖଟା ଭଳିଆ ହେଇଯାଏ ତାପରେ ତାକୁ ଓହ୍ଲେଇ ଦିଏ ଆଉ।
ଆଲୋ ତୁ ତ ଭଲ ଶିଖିଛୁ ମୋଠୁ ଆଉ ତୁ ମତେ କୋଉ ଦିନ ଟିକେ କରିକି ଯେମିତି ହେଲେ ପଠା ମୁଁ ଖାଇବି।
ହଁ କରିକି ନିଶ୍ଚୟ ଦେବି ନିଶ୍ଚୟ ଦେବି।
ଏଇ ଜାଣି ତୁ ତ ସବୁବେଳେ ଏମିତି କହୁ ତୁ କାଇହିଁ କୋଉଠୁ ଆଣୁ ତୁ ତ କ ଦେବାକୁ ପସନ୍ଦ କରୁନୁ ନାଇଁ କଣ। ତୁ ତ ସବୁବେଳେ ମତେ ପିଠା ରେ କଲେ କହିବୁ ହଁ ଦେବି-ଦେବି କିଛି ଦଉନୁ ଆଇଲେ କିଛି ଆଣୁନୁ। କି କିଛି ଖାଲି ଏଇ ଫୋନ୍ ରେ ଖାଲି କହୁଥା। ଆଉ କୋଉଦିନ ତୁ ଟିକେ ଆଣିିକ ଆସେ ମୁଁ ଟିକେ ଖାଏ।
ନାଇଁ ଏଥର ଗଲେ ନେଇକି ଯିବି ସିଏ ନିଶ୍ଚିନ୍ତ ନେଇକି ଯିବି।
ହଉ ତାହେଲେ ଆଉ ଦେଖିବା ତୋ କଥାରେ ମୋ ବିଶ୍ଵାସ ରହିଲା ଆଉ ଯଦି ଏଇଥର କଣ ନ ଆଣିବୁ ମୁଁ ଜାଣିବି ତୁ ତ ମିଛେଇଟା ହେଲା କି। ଆଉ ତୁ ଯେମିତି ହେଲେ ଏଥର ମନେ କରିକି ଆଣିବୁ।
ନାଇଁ ନେଇକି ଯିବି ଏଥର ନିଶ୍ଚୟ ନେଇକି ଯିବି ତିଆରି କରିକି ନେଇକି ଯିବି।
ତୁ ନ ଆଇଲେ ବି ମୁଁ ତତେ ଖାଲି ଆସିଲା ବେଳକୁ ତୁ ମତେ ଟିକେ ଏ କଥାବାର୍ତ୍ତାରେରେ କହିଦବୁ ମୁଁ ତତେ ମନେ ପକେଇଥା ତୁ ଯେମିତି ହେଲେ ଆଣିକି ଆସୁ।
ହଁ-ହଁ।
ଆଉ ତା ସାଙ୍ଗରେ ଶୁଣିଲୁ ତମର ସେପଟେ ଯୋଉ ନାହିଁ କି ସେ ଯୋଉ ମାନେ ବରା ଭଲସେ କରନ୍ତି ସେଇପଟ ବରାରେ ଟିକେ ଭଲସେ ଟିକେ ପିଆଜ ଟିକେ ଭେଷଣ ପତ୍ର ଏଇଟା ସବୁ ପକେଇକି ଆଣିଦ ମତେ ବରା ଟା ଖାଇବାକୁ ଭାରି ଭଲ ଲାଗେଲୋ। ମୁଁ ସେ ତେଲ ଇଏକୁ ଡରିକି ମୁଁ ଟିକେ ବରା ଛାଣିନି ହେଲା ଆଉ ତୁ ସେଇ ଟମାଟ ଖଟା ସହିତ ଟିକେ ବରା ଟା ଆଣିବୁ ମୁଁ ଟିକେ ଖାଇବି।
ହଁ ବରା କରିକି ନେବି ଆଉ।
ହଉ ତାହେଲେ ତୁ କେବେ ଗୋଟେ ଆସ ତାହେଲେ ଆଉ ମୁଁ କ କଥା ଶୁଣିକି ମୁଁ ଆଉ ସମ୍ଭାଳି ପାରୁନି ବୁଝିଲୁ କି। ଆଉ ତୁ ଏଇ ଚାରି ପାଞ୍ଚ ଦିନ ଭିତରେ ଯଦି ଟିକେ ଫ୍ରି ହଉଛୁ ଆଉ ଆସିବୁ ହେଲା।
ହଁ ମୁଁ ବରା କରିକି ନେବି ବରା କରିକି ନେବି ବିଲାତି ଖଟା କରିକି ନେବି ସବୁ ପ୍ରିୟ ଜିନିଷ ତୋର କରିକି ନେବି ଆଉ।
ହଉ ଠିକ୍ ଅଛି ଆଉ ମୁଁ ତ ସବୁ ତୁ ନ ଆଇଲେ ମୁ ମନେ ପକେଇଦେବି ହେଲା ମୁଁ ତ ଡା କିବି ତତେ ମନେ ପକେଇବି ଯେମିତି ସବୁ ଆଣିକି ଆସିବୁ। ଆଉ ତୁ ଆସେ ମୁଁ ବି ତୋତେ ଏ ଯେତିକି ରୋଷେଇ ଶିଖିଛି ତତେ ଭଲ ଭଲ ରୋଷେଇ କରି ଖାଇବାକୁ। ମୁଁ ଦେବି ହଉ ଶୁଣୁ ମୁଁ ତାହେଲେ। ଏ ରହୁଛି ତୋ ସାଙ୍ଗେ ପରେ କଥା ହଉଛି ହେଲା କି ହଁ।